ହ୍ୟାଲୋ ଅପା।
ଆଜ୍ଞା ନମସ୍କାର।
ନମସ୍କାର।
ଆଉ କଣ କରୁଥିଲେ?
ମୁଁ ଟିକେ ବିଲ ଆଡେ ଆସିଛି ଆଉ।
ଆଉ କଣ କହୁଥିଲି କି ଯୋଉ ଆମର ଆଁ ଗୋଟେ ଏକର ର ଜାଗା ଅଛି।
ହଁ।
ମୁଁ ଭାବୁଥିଲି କଣ ବାଇଗଣ ଚାଷ ଆଉ ଭେଣ୍ଡି ଜହ୍ନି ଏମିତି କଣ ଚାଷ କଲେ ହେଇପାରିବ ତ? କେମିତି କଣ ତାର ଆପଣ କରିଥିଲେ ତ ମୁଁ ସେଥିଲାଗି ପଚାରିଲି କଣ କେମିତି
ହଁ ହବ ତାକୁ ଚାରା ଆଣିକି ପକେଇବାକୁ ପଡିବ ପକେଇଲେ ଚାରା ହେଲେ ଯାଇକି ରୋଇଲେ ହବ। କେତେ ମାଟି କି ମାଟି ବାଲି ଅଛି ନା ଯୋଉ କେଲୁଅ
ସେଇଟା ଆମର କେଲୁଆ ମାଟିଟା।
କେଲୁଆ ମାଟି ଖତ ଲଗେଇବାକୁ ପଡିବ ଭଲ ଖତ ଟିକେ ଦେଲେ ଯାଇକି ହବ।
ହଁ।
ହୁଁ। ହବ ଚାରା ଆଣିକି ବ୍ଲକରୁ ଆଣିକି ପକେଇଆକୁ ପଡିବ ତା ମଞ୍ଜି। ମଞ୍ଜି ପକେଇକି ଗଛ କଲେ ଯାଇକି ହବ ଆଉ ଭେଣ୍ଡି ସେମିତି ତ ପକେଇଦେଲେ ହବ।
ଆଚ୍ଛା। ଯୋଉ କଣ କେତେ ହାତ ଏଇ ଯୋଉ ଆମର ଟା ଲାଗିବ ବାଇଗଣ ଗଛ ଟା?
ବାଇଗଣ। ଆପଣ ମାଟି ଅନୁସାରେ ଧର ଦେଢ ଫୁଟ ଦି ଫୁଟରେ ଗୋଟେ ଗଛ ଲଗେଇଲେ ବାଇଗଣ। ଠିକ୍ ହବ।
ହଁ
ଯଦି ଭଲ ମାଟି ଯଦି ଉର୍ବର ଭଲ ମାଟି ଥିବ ତାହେଲେ ଦେଢ ଫୁଟ, ଦି ଫୁ ଟ ର ଗୋଟେ ଗଛ ଲଗେଇଲେ ସେ ଠିକି। ଫଳଟା ହବ ଗଛଟା ଚଉଡ଼ା ହବ ନା ଓଷାରିଆ ହବ। ଝଙ୍କାଳିଆ ହେଇକି ଆଉ ଲଗେଇଲେ ହବ। ଆଉ ଭେଣ୍ଡି ସେଇ। ତାକୁ ଦି ଚାଖେଣ୍ଡେ ଭିତରେ ଲଗେଇବାକୁ ପଡିବ ଭେଣ୍ଡି ଗଛ ଭେଣ୍ଡି ଗଛ ବେଶୀ ଝଙ୍କାଳିଆ ଦବନି ନା।
ହଁ।
ଭେଣ୍ଡି ଗଛ ଦି ଚାଖେଣ୍ଡେ ଭିତରେ ଲଗେଇଲେ ସେ ଯାହା ଯେମିତି ହବ ଆଉ।
ଏ ହଁ ହଁ ଆମର ଯୋଉ ପୋକ ଖାଇବନି ଯୋଉ ବାଇଗଣ ପୁଣି। କଣ ତାର ଔଷଧ ଅ
ଆ ହଁ ଗଛ ଲଗେଇଲା ପରେ ତାକୁ। ହଁ ପନ୍ଦର ଦିନି ମାସେ ଭିତରେ ତାକୁ ଗୋଟେ ସ୍ପ୍ରେ ଔଷଧ ମିଳୁଛି ବାଇଗଣ। ଛ ଭେଣ୍ଡି ଗଛ ରେ ସବୁ ପକେଇବା ପାଇଁ।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
ତାକୁ ଆଣିକି ଖରା ବେଳେ ପକେଇବେନି ଠିକ। ଇ ଭୋରୁ ସ ଥିବ ପାଗ ଭଲ ଥିବ। ତାକୁ ପକେଇଲେ ଯାଇକି ସେ ମରିଯିବେ ଭଲ ଗଛ ହବ।
ଏ ହଁ ହଁ ହଁ ଆପଣ ବି ଲଗେଇଥିଲେ ବି ଭଲ ଲାଭ ବି ବାଇଗଣରେ ନା।
ହଁ ବାଇଗଣରେ ଭଲ ଲାଭ ବର୍ଷା ଦିନେ ଟିକେ। ଏ ଲାଭ ନାହିଁ କଣ ବେଶୀ ପୋକ ଖାଇଯିବେ। ମାନେ ବେଶୀ ବର୍ଷା ହବନି ଯେତେ ଖରା ହବ ବାଇଗଣ ଟା ସେତେ ଭଲ। ଆଉ ବର୍ଷା ସିଜିନରେ ସେ ତ ବାଇଗଣ ଟା ଭଲ ହେଲେ ପୋକ ଖାଇଯାଆନ୍ତି ବେଶୀ ଲାଭ ନାହିଁ। ଉଁ ଭେଣ୍ଡି ରେ ଲାଭ ଅଛି ଭେଣ୍ଡି। ଟା ବର୍ଷା ଦିନେ ଭଲ ହୁଏ ଆଉ ଖରା ଦିନେ ପୋକ ଖାଇଯିବେ ବା ବର୍ଷା ଦିନେ ଭଲ ଭେଣ୍ଡି ଟା।
ଓହୋ। ତାହେଲେ ଆପଣ କଁ କଁ ଲଗେଇଛନ୍ତି?
ମୁଁ ଭେଣ୍ଡି, ବାଇଗଣ, ଗୁଆ ରୁ ସବୁ ଲଗେଇଚି ସବୁ ପ୍ରକାରର ଝୁଡଙ୍ଗ।
ହ
ବୋଇତାଳୁ ସବୁ ପ୍ରକାର ଫସଲ ଲାଗିଛି।
କଣ ନିଜେ ଘରେ ଖାଇବା ପାଇଁ ନା ନାଇଁ ବେପାର କରୁଛନ୍ତି?
ନା ଘରେ ଖାଇବା ପାଇଁ କରୁଛୁ ଯଦି ଅଧିକ ହେଲା ତାକୁ ଚାଷ ବା-ବାଇଗଣ ଫାଇଗଣ ଏଇ ଜିନିଷ। ଟିକେ ଅଧିକ ହଉଛି ସେଟା କୁ ଉଁ ଦିଆହଉଛି ନଉ ଛନ୍ତି ବେପାରୀ ବେପାରୀ କି ଦିଆ ହେଇଯାଉଛି।
ବଜାରରେ ଦେଇ ଦଉଛନ୍ତି।
ହଁ ହଁ ବଜାର ଲୋକ ଆସିକି ନେଇଯାଉଛନ୍ତି ଘର ପାଖରେ ବିଲରୁ ଆଉ ଡାଇରେକ୍ଟ ଆଉ। ରହ ଯିବାକୁ ପଡିବନି କୁଆଡେ। ଅଧିକ ଜାଣିଲେଯାଇକି ଥରେ ମାର୍କେଟ ରେ କହିଦେଇଛି ଆସିଲେସେ ତାଙ୍କର ଆସିକି ନେଇଯିବେ ତମେ ଯିବା ଦରକାର ନାହିଁ।
ଓ ହଁ ହିଁ ତମେ କେତେ କଣ ହିସାବରେ ଦଉଚନ୍ତି?
ଆମେ ମାର୍କେଟରେ ତ ପଚାଶ ଟଙ୍କା ଲାଖେ ଚାଲିଛିଆମେ ଚାଳିଶ ଟଙ୍କା ନେଲୁ ଦଶ ଟଙ୍କା। ପରେ ଏ ଯୋଉ ଛାଡିଛୁ ସେମାନେ ତ ଫରେ ଦଶ କୋଡିଏ ଟଙ୍କା ପାଇବେନି ନା।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
ସେ ଚାଳିଶ ଟଙ୍କା ଦେଲେ ସେ ଦଶ ଟଙ୍କା ଲାଖେ ପାଉଛନ୍ତି ଗୋଟେ କେଜି ରେ ଆଉ। ଆଉ ଭେଣ୍ଡି ବି ସେଇ ଚାଳିଶ ଟଙ୍କା ଚାଲିଛି ଗୁଆଁର ବି ସେଇ ଚାଳିଶ ୁଆ ଚାଲିଛି ଆଉ। ଝୁଡ଼ଙ୍ଗ ବି ସେ ଚାଳିଶ ପଚାଶ ଟଙ୍କା ଚାଳିଶ ଟଙ୍କା ପଚାଶ ଟଙ୍କା ଏଭଳିଆ ଚାଲିଛି। ଯାହା ଯୋଉ। ତାପରେ ରେଟ ରହିଲା ମାର୍କେଟ ରେଟ୍ ଅପେକ୍ଷା ଆମେ ଦଶ ଟଙ୍କା ମାଇନସପକେଇଦଉଛୁ ଆଉ।
ହୁଁ ହୁଁ। ସେମାନେ ପରିବା ଟା ବି ଭଲରେ ଲଗେଇଲେ ଲସ ହେଲେ ବି ଚଳିବ।
ହଁ ଲସ୍ ହେଲେ ଲସ୍ କିଛି ନାହିଁ। ଲସ୍ ବି କିଛି ନାହିଁ ମାନେ ଧର ଆମର ମାର୍କେଟରେ ଅଛି ଷାଠିଏ ଟଙ୍କା ଅଛି। ଆମେ ପଚାଶ ଟଙ୍କା ଦେଇଦେଲେ ପଚାଶ ଟଙ୍କା ଦେଲାବେଳକୁ ଆମର ଖର୍ଚ୍ଚ ପଳଉ ତିରିଶ ଟଙ୍କା ପଳଉ। ଆମେ ଆଉ କୋଡ଼ିଏ ଟଙ୍କା ପାଇଲେଣି ନା।
ହଁ।
ଏଇଆ କଥା ଆଉ। ଆଉ ଭେଣ୍ଡି ତାର ମାର୍କେଟ ରେ ଯଦି ପଚାଶ ଟଙ୍କା ଅଛି ଆମେ ତାଙ୍କୁ ଚାଳିଶ ଛୁଆ ନେଲେଚାଳିଶ ଟଙ୍କା ନେଲେ ବି ଲାଭ ଅଛି କାରଣ ଆମର କିଛି ଯେତିକି ଲଗେଇ ହେଲେ ଲଗେଇଲା ପରେ ଆମର କିଛି ବାହାରକୁ ଯାଇକି ଗଲେ ସିନା ଖର୍ଚ୍ଚ ଟା ହବ ଅଧିକ।
ହଁ।
ମୁ ତ ସେଇଠି ବିଲ ପାଖରେ ଦେଇଥିଲେ ଖର୍ଚ୍ଚ ଟା କଣ ଅଧିକ ହଵ। ବେପାରୀ ଆସିଲେ ନେଇଗଲେ ତାଙ୍କର ବିକ୍ରି କଲେ।
ଓ ହୋ। ଏଇଟା ମାନେ ବାର ମାସି ଆମର ଚାଷ କରି ହବ ନା ନାଇଁ ସିଜିିନ ଅନୁସାରେ କଣ।
ସିଝିନି ତାର କଣ ଅଛି ଆଉ ମୁଁ ବାଇଗଣ ହଁ ମାନେ ଦି ମାସ ଭିତରେ ବାଇଗଣ ସେ ଆଉ ବେଶୀ ହବନି ବାଇଗଣ ଧୀରେ ଧୀରେ କମିଯିବ।
ହଁ।
ବାଇଗଣ ଲଗେଇବାତ ଫୁଲ ଫଳ ହେଲା ପରେ ଖାଲି ମାସେ ଦିନି ମାସେ ଭଲ କମ୍। ଟିକେ ଟିକେ ଭଲ ଫଳିବ।
ହ
ତାପରେ ଧୀରେ ଧୀରେ କମିଯିବ ଫଳ ପୋକରା ମକରା ହେନ ଟେନଏସବୁ ବାହାରିବ। ଆଉ ସେମିତି ହବନି ସେ ଦି ମାସ ପରେ ଉପାଡିକି ଫରେ ଆଉ ଥରେ ସେ ଯୋଉ ଜାଗାରେ ବାଇଗଣ ଲଗେଇ ସେ ଜାଗାରେ ଭେଣ୍ଡି ଲଗେଇ ଦେଲେ ବାଇଗଣ ଭେଣ୍ଡି ଜାଗାରେ ବାଇଗଣ ଲଗେଇ ଦବ। ଏମିତି କରିକିଲଗେଇଲେ ସେ ହବ।
ଆଉ କଣ୍ଟିନ୍ୟୁ କହିବ ଗୋଟେ ଜାଗାରେ ବାଇଗଣ କରିବ ବୋଲି ସେ ହବନି।
ହୁଁ ହୁଁ।
ବାଇଗଣ ଟିକେ ଅଧିକ ମାନେ ଖତ ସାର ନଦେଲେ ସେ ବାଇଗଣ ହବନି। ଭେଣ୍ଡି ଫେଣ୍ଡି କଣ ବ ଖାଲି ଖତ ଦେଇଦେଲେ ହବ ସାର ବି ଦରକାର ନା। ଏ ଭେଣ୍ଡି ଯୋଉଠି ଲଗେଇଦବ ହେଇପାରିବ।
ଉଁ ହୁଁ।
ମୁଁ ସେ ଭାବୁଥିଲି ଆଉ। ଏବେ ଚାରା ପକେଇଦେଲେ ବି ଗଛ ଆମର ଲଗେଇଦେଲେ ହବ ଆଉ। ଏ ବର୍ଷା
ହଁ ହଁ, ହଁ ସାର ପକେଇ ଦେଇକି ଲଗେଇଦେବେ ନିଜେ ଚାଷ କରିକି ରଖିଦେଇଥିବେ। ଆଉ ଚାରା ହେଲା ମାନେ ରୋଇଦେଲେ ହବ ଆଉ।
ଅଁ ଆପଣଙ୍କ ଆଡେ ବାଇଗଣ ରେଟ୍ ଏବେ କେତେ ଅଛି?
ଷାଠିଏ ଟଙ୍କା, ପଚାଶ ଟଙ୍କା ଏନ୍ତି ଅଛି ଆଉ। ବାଇଗଣ ଅନୁସାରେ ରେଟ୍ ଆଉ।
ଅଁହଁ, ତାହେଲେ ଆପଣ ବି ଚାଷ କରୁନାହାନ୍ତି ନା କରିଛନ୍ତି?
ହଁ ଚାଷ ଆମେ କରିଚୁ ନା। ଚାଷ ନ କଲେ କୋଉଠି କିଣିକି ଖାଇବା ପଚାଶ ଟଙ୍କା, ଚାଳିଶ ଟଙ୍କା, ପଚାଶ ଟଙ୍କା ଦେଇକି ଆଉ ଷାଠିଏ, ସତୁରି ଅଶୀ ବି ହେଇଯାଉଛି କେତେବେଳେ ବାଇଗଣ ରେଟ।
ଆଉ ଏଇନା ତ ପଚାଷ, ଷାଠିଏ। ବା ବର୍ଷା ଦିନ ତ ପରିବା ରେଟ ହାତ ହାତ ମାରିପାରିବନି ଏତେ ରେଟ ଉଞ୍ଚା।
ହଁ।
ହୁଁ।
ଆଉ ଆମର ଯୋଉ ଦେଢଶୁର, ଆମର ଯୋଉ ଦେଢଶୁର ଘର ଗୋଟେ ପୋଖରୀ ଖୋଳିଛନ୍ତି ତ। ସିଏ ବି ସେମିତି କହୁଥିଲେ କଣ ମାଛ ଚାଷ କଲେ ବି ହୁଅନ୍ତା।
ମାଛ ଚାଷ କଲେ ଲାଭ ଯେ, ମାଛ ମେନ ହେଲା ପୋଖରୀ ଟା ଭଲର ଭଲ କଣ୍ଡିସନର ପୋଖରୀ ହେ ଥିଲେ ଚାଷ କଲେ ଲାଭ ଅଛି।
ଆଉ ଏ ଲୁଣି ମା ଟି ହେଇଥବ ଯୋଉ ଖଳି ମାଟି, ଯୋଉ କହୁଛନ୍ତି ଲୁଣି ମାଟି ଟା ସେଥିରେ ମାଛ ବଢି ପାରିବେନି।
ହଁ।
ପଙ୍କୁଆ ମାଟି ଟିକେ ହେଇଥିବ। ଉଁ ପୁରା କ୍ଲିଅର ଥିବ ପୋଖରୀରେ ଗଛପତ୍ର ହୁଡ଼ା ବାଡ଼ି ନଥିବ।
ଆଉ ବାହାର ପାଣି ପଶୁନଥିବ। ସେଇଭଳିଆ ପୋଖରୀ ଯଦି ହେଇଥବ ତାହଲେ ମାଛ ଚାଷ କଲେ ଲାଭ ହବ। ଭଲ ମାଛ ବଢିବେ। ତା ମାଛ ତଲ ଛାଡିଲା ମାନେ ତ ଦାନା ଆପଣଙ୍କୁ ଦବାକୁ ପଡିବ।
ହଁ।
ବିନା ଦାନାରେ ମାଛ ବଢିବେନି ଆଜିିକାଲି ଯୋଉ ମାଛ।
ହଁ ସେ ଯାଅଁଳ ଆଣିଥିଲେ ତ ପକେଇଥିଲେ ଯେ ଟିକେ ମାନେ ବଢିଲେନି ମାଛଗୁରା।
ହଁ ମାଛ ତ ବିନା ଯାଆଁଳ ଯୋଉ ଯାଆଁଳ ଛାଡନ୍ତି ସେ ବିନା ଆଉ ଆମର ମାଛ ଦାନା ନଦେଲେ ସେ ହବନି ମାଛକୁ ଅଁ ମାଛ ଛାଡିଲା ପରେ ତାଙ୍କୁ ଜାଲ ଲଗେଇ ତାଙ୍କ ସବୁ ଯୋଉ ଗଁ ଏକାଠି ମେଞ୍ଚା ମେଞ୍ଚା ହେଇକି ଯୋଉ ଦଳ ହେଇକି ବୁଲନ୍ତି ତାଙ୍କୁ ଗୋଟି ଗୋଟି ପଡିବ। ବୁଲ ଯୋଉ ଜାଲ ବୁଲେଇକି, ଆଉ ପାଣି ପାଣି ଯଦି ଭଲ ପରିଷ୍କାର ପାଣି ହେଲା ତ ମାଛ ବଢ଼େ ଯଦି ଟିକେ ନାକୁ ଇଏ ପାଣି ରହିଲା ପଛ ପାଣି ଟା ଯଦି ପଛ ପଚି ଗଲା ଗଛ ପତ୍ର ପଡିକିନା ସେ ପୋଖରୀରେ ପାଣି ଆଦି କଳା ହେଇଗଲା ବି ମାଛ ବଢ଼ୀବେନି ମାଛ ମରିବେ। ତେଣୁ ମାଛ ସାଇଟ ରେ ପୋଖରୀ ଥିବ ଏ ପୋଖରୀ ପାଣି ଟା ବାହାରକୁ ଛାଡିି ପି ନୂଆ ପାଣି ପୁରେଇବାକୁ ପଡିବ ଭଲ କ୍ଲିୟର ପାଣି ହେଲେ ମା ଛ ବଢିବେ ଆଉ ଦାନା ଦେବାକୁ ପଡିବ ଏ ନହେଲେ ମାଛ ବଢି ପାରିବେନି।
ଅଁ ହଁ। ତାହେଲେ ଏମିତି କରିବାକୁ ପଡିବ ନାଇଁ?
ହଁ ଏଇଭଳିଆ ନକଲେ ସେଇଭଳିଆ କରିବାକୁ ପଡିବ ସେଇଭଳିଆ ନକଲେ ହେଇପାରି ପାଖରେ ପାଣିର ସୁବିଧା ଥିବ ମାଛ। ତ ମାନେ ବେଶୀ ପୋଖରୀ ଶୁଖିବନି ଆପଣଙ୍କର ଅ ଗୋଟେ ଖଣ୍ଡେ ବହଳିଆ ପାଣି ସଦାବେଳେ ପୋଖରୀ ରେ ରହିବା ଦରକାର ଅଣ୍ଟେ ଳୁ ରହିଲାଣି ମାଛ ଶୁଖିଲାରେ ପଡିକି ଖେଳି ପାରିବେନି ସେ ମରିଯିବେ ମାଛ। ତେଣୁ ପୋ ପାଖରେ ପାଣି ଥିଲେ ମାଛ ଚାଷ କଲେ ଲାଭ ଅଛି। ଆଉ ତମେ କହିବ ଖାଲି ଶୁଖିଲା ପୋଖରୀ ଟେ କରିଦେବି ସେ ଗଛ ଅଳିଆ ମଳିଆ ପଡି ସେ ପାଣି ପୁରା ଖରାପ ହେଇଥିବ ମାନେ ମାଛ ବଢିପାରିବେନି ମାଛ ମରିବେ ସବୁ।
ଓହୋ ହୋ।
ପାଖାପାଖି ପାଣି ରହିଥିବା ଦରକାରେ କୋଉ ଜାଗାରେ କ୍ଲିୟର ଭଲ ପାଣି ଛାଡି ପାରିବେ ପାଣି ଟା ଆଉ ଥରେ ସେ। ପୋଖରୀରୁ ଅନ୍ୟ ପୋଖରୀ କି ଦେଇ ପାରିବେ କି ବାହାରକୁ ବାହାର କରିପାରିବେ। ଏଇଆ ହେଲେ ଯାଇକି ହବ।
ହଁ ତାଙ୍କର ଅଛି ବାହାରକୁ ସେ ବାହାର କରିଦଉଛନ୍ତି ତାଙ୍କର ଯୋଉ ଟୁଲୁ ଲଗେଇକି।
ହୁଁ।
ହଁ।
ପାଣି ବାହାରକୁରେ ନୂଆ ପାଣି ଫେରେ ପୂରେଇକି ମାଛ ଛାଡ଼ିଲେ ମାଛ ଚାଷରେ ବି ବହୁତ ଲାଭ ଅଛି। ତାପରେ ମାଛ ଚାଷ ତା ଉପରେ ଯଦି ଆପଣ ଯୋଉ ଜାଲି କରିକି ତାକୁ ଛାଡି ପାରିବେ କୁକୁଡା ବତକ ଏସବୁ ରଖିପାରିବେ। କଦଳୀ ଗଛ ବଛ ଲଗେଇ ପାରିବେ ପୋଖରୀ ବାଟ ସାଇଡରେ ତାର ବହୁତ ଲାଭ ଅଛି। କୁକୁଡ଼ା ଚାଷ। ଆଜିକାଲି ଯୋଉ ବତକ ଆମର ବତକ ଜାଣିଥିବେ ବତକ ଚାଷ କରୁଛନ୍ତି ସେମାନେ। ବତକ ଛାଡିଦେଲେ ଜାଲି କରିକି ଉପରେ ବତକ ରହିଲେ ଉପରେ ତାଙ୍କର ଯୋଉ ବତକ ଯୋଉ ତାର ଝାଡା ଫାଡା ପଇଲେ ସେ କୁକୁଡ଼ା ଖାଇଲେ ମାଛ ବଢିଲେ। ବତକକୁ ବତକ ଲାଭ ପାଇଲେ ମାଛ ବି ଦାନା କମ ଖାଇବେ। ବତକ ଖିଲ ବି ସେ ମାଛ ବି ବଢି ପାରିବେ ତାଙ୍କ ଇଏରେ ଏଇଭଳିଆ ହଉଛି। ଲୋକ ଚାଷୀ ମାନେ କରୁଛନ୍ତି ସେ ସିଷ୍ଟମ ରେ କଲେ ହବ ଚାରିପଟେ କଦଳୀ। ଗଛ ଫଦଳୀ ଗଛ ବି ଲଗେଇଲେ କଦଳୀ ଭଦଳୀ ଲଗେଇଲେ କଦଳୀରେ ବି ଲାଭ ଅଛି କଦଳୀ ଡଜନ ଆସି ଶହେ ଟଙ୍କା ହେଲାଣି।
ଆପଣ କଦଳୀ ଗଛ ଲଗେଇଲେ ବି କଦଳୀରୁ ଦି ପଇସା ପାଇପାରିବେ ମୁଁ ଯଦି ବତକ ଜାଲି କରିକି ବତକ ଛାଡ଼ିଲେ ବତକ କୁ ବତକ ଅଣ୍ଡା ବିକ୍ରି କଲେ।
ହଁ।
ତାପରେ ମାଛ ବି ସେ ତାଙ୍କ ଇଏ ଖାଇକି ବଢି ପାରିବେ ସବୁ କିଛି। ମା ପାଣି ଡାକୁ ବି ବତକ ମାନେ ସଦାବେଳେ ଖେଳିଲେ ସେମାନେ ପାଣି ଟାକୁ କ୍ଲିୟର କରିଦେବେ।
ହଁ।
ପାଣି ଦିଅ ସଦାବେଳେ। ଦି ବତକ ଫତକ ଚରିଲେ ସେ ପାଣିରେ ଭାସିଲେ ସେ ପାଣି ଟାକୁ ପୁରା କ୍ଲିଅର କରିଦେବି ସଦାବେଳେ।
ହଉ ଆପଣ ଯୋଉ ଯୋଉ ବିଷୟରେ କହିଲେ ମୁଁ ତାଙ୍କୁ ସେଇରା କହିବି। ଆଉ ସେ ସେ କହିକି ଲାଭବାନ ହେଇପାରିବେ ଆଉ।
ହଁ କରନ୍ତୁ ହବ ଲାଭ ହେ ଜିନିଷରେ କ୍ଷତି ନାହିଁ କରିପାଇଲେ ଲାଭ ହେଲା ଯଦି। ଆମେ ସେ ଜିନିଷଟା କରିୟା ଦି ଠିକ୍ ମନ ଦେଇକି ନକରିୟା ତାହେଲେ କୋଉଠି ଲାଭ ହବ।
ଆଜ୍ଞା ହଉ ଠିକ୍ ଅଛି ହଉଂ ତମୁ ଜଣେଇକି ଆପଣଙ୍କୁ କହିବି ଆଉ ଆଜ୍ଞା।
ହଉ ହଉ।